ଆଜ୍ଞା ଆଉ। କୁହନ୍ତୁ କଣ କରୁଥିଲେ?
ମୁଁ ଏବେ ତ ଏଇଠିନା ବସିଥିଲି ଆଉ ମୁଁ ଭାବୁଥିଲି ଆମେ ଗୋଟେ ତମକୁ କଲ୍ କଲକରିବୁ ବୋଲି ଆଉ ତମର ସାଙ୍ଗସାଥି ମାନେ ବି ସବୁ ଥିବେ ଯେହେତୁନା ଗୋଟେ ଛୁଟି ଟାଇମ୍ ଆମେ କହୁନୁ ଗୋଟେ ଭୋଜି ପ୍ଲାନିଂ କରନ୍ତେନି।
ହଁ ହଁ ମୁଁ ବି ସେଇଟା ଭାବୁଥିଲି ଆମେ ବି କଥା ହଉଥିଲୁ ଯଦି ଅଧିକ ଛୁଆ ମାନେ ହୁଅନ୍ତି ତାହେଲେ ଭୋଜି କରିବା କାହିଁ ନା ନା ଛୁଟି ଟାଇମ ନା ସମସ୍ତେ ଯିଏ ଯୁଆଡେ ବାହାରେ ଅଛନ୍ତି ଆସିଛନ୍ତି ଗାଁକୁ। ତ ଆମର ଏଇ ପାଖରେ ଗୋଟେ ଛୋଟ ବଣଟେ ଅଛି ଯୋଉଠି କି ମାନେ ବଡ ଲୋକ ବି ଭୋଜି କରନ୍ତି ସେଠି ଝରଣା ବି ଅଛି ମାନେ ପାଣି ସୁବିଧା ଅସୁବିଧା କିଛି ହବନି କାଠ ଫାଟର ବି ଅସୁବିଧା ହବନି ସେଠି ମାନେ ଅଛି କାଠ ଫାଟର ସୁବିଧା ଅଛି ବଡ ଲୋକମାନେ ଯାହା ଭୋଜି କରିକି କୁହନ୍ତି ଆଉ ଝରଣା ବି ପାଖରେ କିଛି ପାଣିର ବି ଅସୁବିଧା କିଛି ହବନି ଆମେ ଭାବୁଥିଲୁ କି ସେଇଠି ମିଶିକି ଗୋଟେ ବଣଭୋଜିଟେ କରିବା ପାଇଁ ଏଇନା ତ ଛୁଟି ଅଛି ସବୁ ସାଙ୍ଗ ପିଲାମାନେ ବି ଗାଁକୁ ଆସିଛନ୍ତି।
ତମେ ବି ଯେଉଁଟା କହିଲ ଠିକ୍ ଯେ ମାନେ ଜଙ୍ଗଲରେ କଲେ ଭୋଜିଟା ଟିକେ ଭଲ ଲାଗେ ଆଉ ଅନ୍ୟ ଜାଗା ସ୍କୁଲ ହଉ କି କଲେଜ ହଉ କି ପାର୍କ ମାନଙ୍କରେ ଏତେ ମାନେ ମଜା ଲାଗେନି ଆଉ ଖାଲିଟାରେ କଣ ବଣଭୋଜି ନାଁ ଅଛି ତାର ଆମେ ଜଙ୍ଗଲରେ କରିବା। ଆଉ ଗୋଟେ ଭଲ ପ୍ଲେସ ଦେଖିକି କରିବା ଯୋଉ ଟିକିେ ପାଣି ପା ସୁବିଧା ଅ ଥିବ ଜିନିଷ ପତ୍ର ସୁବିଧା ଏମିତି ଆ ଆମେ ଆଗରୁ ବି ଆର ବର୍ଷ କରିଥିଲୁ ସମସ୍ତେ ଜଙ୍ଗଲରେ ସେ ଭୋଜି କରିଥିଲୁ ଭଲ ଲାଗିଥିଲା ବି ସବୁ ଛୁଆ ଆମେ ଯାଇକି କରିଥିଲଲୁ। ତାପରେ ବହୁତ ପ୍ରକାର ଆଇଟମ୍ ସବୁ କରିଥିଲୁ ଆଉ ପ୍ରାୟତଃ ଆମେ ଭୋଜିଟା ନା ଶୀତ ମାସରେ କରୁ ଶୀତ ମାସରେ କଣ ଏତେ ଖରା ଫରା ନଥାଏ ତାପରେ ବର୍ଷା ଦିନେ କଣ ବର୍ଷା ଫର୍ଷା ହେବାର ସମ୍ଭାବନା ଥାଏ ସେଇଥିପାଇଁ ଶୀତ ଦିନେ କରୁ ବହୁତ ଭଲରେ ସୁବିଧାରେ କରୁ। ତାପରେ ଜଙ୍ଗଲରେ ବି ଆମର ସେଇଠି ବହୁତ ଟିକେ ଲୋକ ରୁହନ୍ତି ମାନେ ଆଉ ଗୋଟେ ସାଇଡ଼ର ଲୋକ ସେମାନଙ୍କୁ କହିଲେ ବି ସେମାନେ ଆଣିକି କଣ କହିଲେ କାଠ ଫାଠ ବି ଆମକୁ ଦେଇକି ସାହାଯ୍ୟ କରନ୍ତି ଆଉ ତା ପ୍ରତିବଦଳରେ ଆମେ ତାଙ୍କୁ ଭୋଜି ଫୋଜି ବି ଦେଉ ନହେଲେ କିଛି ମାତ୍ରାରେ ପଇସା ହେଉ କଣ ତାଙ୍କୁ ଆମେ ସାହାଯ୍ୟ ବି କରୁ ସେମାନେ ବି ଖୁସି ହୁଅନ୍ତି ତାପରେ ଏମତି ବହୁତ ମାନେ ଏଇ ଭୋଜିଟା ନା ବେଶୀ ସେ ଜଙ୍ଗଲରେ ନୂଆ ବର୍ଷ ବୋଧେ କରାଯାଏ ଆଉ ତମେ କୋଉ ଟାଇମରେ ବ ସେ ଜଙ୍ଗଲରେ ଭୋଜି କର କହିଲ?
ଆମେ ଆମେ ତ ସେଇ ନୂଆ ବର୍ଷ ଟାଇମ ରେ କରୁ ଏପାଳି ଭାବୁଛୁ ଯୋଉମାନେ ଶୀତ ଦିନେ କି ନୂଆ ବର୍ଷ ସମୟରେ ଛୁଆଙ୍କର ଏକ୍ଜାମ ରହିଯାଉଛି। ମନା କରୁଥିଲେ ଆମର ଭୋଜି ଏଥର ହେଇନି ନୂଆ ବର୍ଷ ବେଳୁ ଛୁଆଙ୍କର ଏକ୍ଜାମ ରହିଯାଇଥିଲା ତ କେହି ଆସ ଆସି ପାରି ନଥିଲେ ଏପାଳି ରଜ ଛୁଟି ଅଛି ଏକ୍ଜାମ ବି ଛୁଆଙ୍କର ସରଯାଇଛି ରଜ ଛୁଟିରେ ସମସ୍ତେ ଗାଁକୁ ଆସିଛନ୍ତି ଆମେ ଭାବୁଥିଲୁ କି ପ୍ରଥମ ରଜ ଦିନଟା ଭଲ ଭଲ ବି ମାନେ ବାର ବି ଅଛି ସମସ୍ତେ ବି ଆମିଷ ଖାଉଛନ୍ତି ଆମେ ଭାବୁଥିଲୁ କି ପ୍ରଥମ ରଜ ଦିନ ସେଇଠି ଭୋଜି କଲେ କେମିତି ହୁଅନ୍ତା।
ହଁ ହଁ ତମେ ଯାହା କହିଲେ ଠିକ କଥା ପ୍ରଥମ ରଜଟା ତାପରେ ତ ସଂକ୍ରାନ୍ତି ତାପରେ ବି ସୋମବାର କେହି ପିଲା ଖାଉନଥିବେ ପ୍ରଥମ ରଜଟା ଦିନ ଆମେ ଭୋଜି କଲେ ଭଲ ହୁଅନ୍ତା ଆମେ ଭାବୁଥିଲୁ। କଣ କହିଲ ଆମେ ଯେଉଁ ନନଭେଜ ଯଦି କରିବା ଆଉ ମାନେ ଚିକେନ୍ ତ ଏମିତି କମ୍ପଲସରି ସବୁି ଯୋମାନେ ଖାଉ ସେମାନେ ଏଟା ଆଗେ କରିବା ଆଉ ମଟନ କରିବା ନା ଚିଙ୍ଗୁଡି କରିବା କୋଉଟା କଲେ ଭଲ ହବ କହିଲ?
ଆମେ ନହେଲେ ଚିଙ୍ଗୁଡି କରିଦବା ଆଉ ଚିକେନ କରିଦବା ଷ୍ଟ୍ରାଟରରେ ଏଗ ଚପ୍ ଟା ରଖିବା ଆଉ ଜୋପ ମାନେ ଯଦି ବି ଖାଉନଥିବେ ଭେଜ ଖାଉଥିବା ତାଙ୍କ ପାଇଁ ପନିର କି ଛତୁ ଉପରେ କଣ ଗୋଟେ ଆଇଟମ ରଖିଦବା।
ହଁ ସେଇଆ ନହେଲେ କରିବା ଆଉ ଏମିତିରେ ତ ଆମ ନର୍ମାଲି ସେଇ ରବିବାରିଆ ହିଁ ଭୋଜିଟା ହୁଏ ବେଶୀ ଛୁଟି ଦିନ ଯେହେତୁ ସମସ୍ତଙ୍କର ଛୁ ଛୁଟି ଥିବ ତ ସମସ୍ତେ ସେଥିରେ ମାନେ ଭୋଜିଟାରେ କଣ ଯୋଗଦାନ ଦେଇପାରିବେ ତ ଭଲ ଲାଗେ ବହୁତ ପିଲା ହେଲାଠୁ ଆଉ ଅଳ୍ପ ପିଲା ହେଲେ କଣ ଭୋଜିଟା କଲେ ଏ ତେ ଭଲ ଲାଗେନି ତ ସେଇଟା ମାନେ ଅସୁବିଧା ରହେ ଆଉ ଖୁସି ଲାଗେନି ଯେହେତୁଗୋଟେ ଭୋଜି କରିବୁ ସମସ୍ତେ ମତେ ସାଙ୍ଗ ହେଇକି କଲେ ଭୋଜି ଟା ଭଲ ଲାଗିବ ତ ମୁଁ ଭାବୁଛି ସେଇ ଟାଇମ୍ ରେ ତାହାଲେ କରିଦବା ସେ ରବିବାର ଟାକୁ ଆମେ ଫାଇନାଲକରୁଛେ ଆଉ ତମର ଯୋଉ ମାନେ ସାଙ୍ଗସଥି ଅଛନ୍ତି ତାଙ୍କୁ ବି କହିଦିଅ କି ଆମେ ରବିବାର ଆମର ଭୋଜି ଫାଇନାଲ୍ ହେଇଛି ଆମେ କରିବା ଆଉ ବେଶୀ ନାହିଁ ଆରାମସେ ଦୁଇଶହ ଅଢ଼େଇଶହ ଟଙ୍କା ଭିତରେ ବି ଆମର ବହୁତ ମାନେ ଭଲ ସେ ଭୋଜିଟା ହେଇପାରିବ ଆଉ ଭୋଜିରେ ହେଲା ମୁଁ ଭାବୁଥିଲି କଣ କହିଲ ଗୋଟେ ମାନେ ରୋଷେଇ ଆଣିବା ଆଉ ଆମେ ତ କରିପାରିବାନି ଯେହେତୁ ଆମେ କୋଡ଼ିଏ ଜଣ ପାଖାପାଖି ପିଲା ହେବା। ଏତେ ବି ରୋଷେଇ କିଏ କରିବ ନା କିଛି ଅସୁବିଧା ଅଛି କି ତମର?
ନାଇଁ ନାଇଁ ମୁଁ କଣ କହୁଥିଲି ଆମେ ଗୋଟେ ଗ୍ରୁପ କରିଦବା ତମେ କିଛିଟା ସାଙ୍ଗ ମାନଙ୍କ ନମ୍ବର ଦିଅ ମୋ ପାଖରେ ବି କିଛିଟା ସା ଙ୍କ ନମ୍ବର ଅଛି ତାକୁ ମିଶିକି ଗୋଟେ ଗ୍ରୁପ ଖୋଲିଦବା ଖୋଲିକି ସେ ଗ୍ରୁପ ରେ ମେସେଜ କରିଦବା କି ସେଇଦିନ ଆମେ ଭୋଜି ଫାଇନାଲ କରିବା ବୋଲି ନହେଲେ କାହାର କଉ ଦିନ ବୁଲିବାର ପ୍ଲାନିଂ ଥିବ କି କି କୁଆଡେ ଘର ଲୋକଙ୍କ ସହ ବାହାରକୁ ଯିବାର ଥିବ ରଜ ଟା ନା ସେଇଥିପାଇଁ ଆମେ ଗୋଟେ ଗ୍ରୁପ କରିଦବା ସେଇଥିରେ ମାନେ ଜଣେଇଦବା କି ଆମେ ସେଇଦିନ ଭୋଜି କରିବା। କେହି କିଛି ସେଇଦିନ କାମ ରଖିବନି ଆମେ ସେଇଦିନ ଭୋଜି କରିବା ଆଉ ପଇସା ବିଷୟରେ ବି କଥା ହେଇଯିବା ଆଉ ରୋଷେଇଆ ତ ଆମ ଏପଟେ ବହୁତ ଭଲ ବି ରୋଷେଇଆ ଅଛନ୍ତି ରୋଷେଇଆ ସହିତ ବି ଆମେ କଥା ହେଇଯିବା କି ରବିବାରେ ଯଦି ତାଙ୍କର ଅଲଗା କୋଉଠି ମାନେ ରୋଷେଇ? ଥିବ ସେଇଥିପାଇଁ ଆମେ ଅଲଗା ନହେଲେ ରୋଷେଇଆ ଦେଖିବା ସେଥିପାଇଁ ଆମେ ଆଗୁଆ ଭାବୁଛି ଆଜି ଆମେ ଗ୍ରୁପ ଟା କରିଦେଇକି ଗ୍ରୁପ ରେ ଜଣେଇଦବା ସବୁ ଛୁଆଙ୍କୁ ସେଇଦିନ ସମସ୍ତେ ଫାଙ୍କା ହେଇଯିବେ ବୋଲି।
ହଁ ହଁ ତମେ ଯାହା କହିଲ ଠିକ କଥା ଆଜିକାଲି ତ ମାନେ କଣ କହିଲ ଗ୍ରୁପ୍ ବନେଇଦେଲେ ବି ସବୁଠୁ ସୁବିଧା କାରଣ ଏମିତି ଜଣ ଜଣକୁ ବି ତମେ କେତେ କଲ୍ କରିକି କହିବ ଯଦି କାହାକୁ ପୁଣି ମନେ ନ ରହିଲା ସିଏ ଆଉ ପୁଣି ନହେଲେ କରିବନି ଏମ ଏ ହେଲେ କଣ ଆମେ ଗ୍ରୁପ ଟେ ବନେଇଦବା ଆମ ପାଇଁ ସୁବିଧା ପ୍ଲସ ତାଙ୍କ ପାଇଁ ମଧ୍ୟ ସୁବିଧା କାରଣ ଗୋଟେ ମେସେଜ କରିଦେଲ ଏକା ଆଗେ ପନ୍ଦର କୋଡିଏ ଜଣ ଦେଖିଲେ ଆଉ ସମସ୍ତେ ସମସ୍ତଙ୍କ ମତାମତ ଟା ବି ଦେଇପାରିବେ କି କଣ ଏକାର କଣ ଅସୁବିଧା ଅଛି କି କଣ? ଆଉ ପଇସା ପତ୍ର ବି ପଠେଇବାଟା ସୁବିଧା ହବ ସେ ଗ୍ରୁପ ମାଧ୍ୟମରେ ସମସ୍ତେ ଜାଣିପାରିବେ ତାପରେ କଣ କଣ ଆଇଟମ କରିବା ଆଇଟମ ତ ନର୍ମାଲି ଆମେ ଭୋଜିରେ ଏଇ ଷ୍ଟାର୍ଟରରେ ରଖିବା ସେଇ କଣ କହିଲ ଯେମିତି ସୁଇଟ୍କର୍ଣ୍ଣ ହଉ। କି ମାନେ ମାନେ ଏଗ ଚପ୍ ହଉ କି ଏମତି କଣ ଗୋଟେ ରଖିବା। ପ୍ଲସ୍ ଆଉ ମାନେ ଏଇଠି ତ ମାନେ ହିଁ ଚୁପ୍ ହଉ କି ନହେଲେ ମାନେ ଏମିତି ସବୁ କଣ କହିଲ ରଖି ସାରିଲା ପରେ ଆମର ମେନ୍ କୋର୍ସ ରେ ଖାଲି ନର୍ମାଲି ବେଶୀ ଆମେ ଆଇଟମ କରିବାନି ମାନେ ଏଇଟ ଖାଇ ହେବନି ନା ଏତେ ତ ସେଇଥିପାଇଁ ନର୍ମାଲି ଭାତ ଡାଲି ଖଟା ଆଉ ଯଦି ହବ ଟିକେ ଛତୁ ଟିକେ କରିବା ଆଉ ଯେମିତି କହୁଥିବା ଚିକେନ ଟିକେ ଆଉ ଚିଙ୍ଗୁଡ଼ି ଟିକେ ଏ ଏତିକ କରିବା। ଆଉ କିଛି ବେଶୀ କିଛି କରିବାନି କାରଣ ଆମର ଯେହେତୁ ଜଙ୍ଗଲରେ କରିବା ଆମକୁ ସମୟ ହେବନି। ତ ସେଇଟା ଗୋଟେ କଣ? କହିଲ ଆମେ ଶୀତ ଦିନ ମାନେ ମାନେ ପ୍ରପର ଦିନ ହବାକୁ ମାନେ ନଅଟା ଦଶଟା ପାଖାପାଖି ସମୟ ଲାଗିବ କୁହୁଡି ଫୁହୁଡି ହୁଏ। ତ ସେଇଟା ଟିକେ ଅସୁବିଧା ହୁଏ ତ ସେଥିପାଇଁ କହୁଥିଲି ଆମେ ଟିକେ ଶୀଘ୍ର ବାହାରିକି ଗଲେଣି ଭଲ ହୁଅନ୍ତା ଏଗାରଟା ବେଳୁ ବାହାରିକି ପଳେଇଲେ ମାନେ ଆମେ ଆରାମସେ ସେ ରୋଷେଇଆ ତାରେ ଥିବ ସି ତାର କରିଦେବ ଦୁଇଟା ଚୁଲି ଲଗେଇଦେଲେ ସେଇନା ସବୁ ହେଇଯିବ। ଆରାମସେ ଆମେ ଭୋଜି ଆମର ତିନିଟା ଚାରିଟା ଭିତରେ ସରିଯିବ ତାପରେ ଆମେ ଖାଇକି ବି ଶୀଘ୍ର ପଳେଇ ଆସିବା। କାରଣ ଯେହେତୁ ଜଙ୍ଗଲ ଜାଗା ସେଠି ଭାଲୁ ଭାଲୁ ରୁହନ୍ତି କି ମାନେ ଯେଉଁ ବରାହା ଟାଇପ୍ ର ସେମାନେ ବି ସବୁ ଆସନ୍ତି ତ ସେଇଟା ବି ଗୋଟେ ବିପଦ ଯେ ତ ଆମେ ଶୀଘ୍ର ସାରି ଦେଇକି ପଳେଇ ଆସିବା ଆଉ ନା କଣ କହୁଛ?
ହଁ ସେଇଆ ନହେଲେ କରିବା ଆଉ ମାଇକ୍ ଫାଇକ୍ ବି ନେଇକି ସେଠି ସବୁ ବଜେଇବା ଆଉ କେକ୍ ବି ମୁଁ କଣ କହୁଥିଲି କେକ୍ ବି ଆଣିକି ଟିକେ କାଟିଲେ ଭଲ ଆହୁରି ବି ଭଲ ହୁଅନ ନାଚ ଗୀତ ରୋଷେଇଆ ତ ତାଙ୍କର କାମ କରିବେ ଆମେ ଛୁଆ ସବୁ ମିଶିକି ନାଚ ଗୀତ କରିକି ସେଟା ଗୋଟେ ମାନେ ଖୁସି ଲାଗିବ ସବୁ ସାଙ୍ଗ ମାନଙ୍କ ସହ ଏତେ ଦିନ ପରେ ମାନେ ଦେଖା ହଉଛି ତାପରେ ନାଚ ଗୀତ କଲେ ଆହୁରି ବି ଭଲ ଲାଗେ ଆଉ ଟ୍ରାକ୍ଟରରେ ଆମେ ଏମତୀ କରିଦବା ନର୍ମାଲି ଚିକେନ ପକୋଡା କରିଦବା ନହେଲେ ଏ ଭେଜ ଲୋକଙ୍କ ପାଇଁ ଛତୁ ରେ କି ପନିରରେ କଣ ଟିକେ ଆଇଟମ କରିଦବା ଷ୍ଟାଟରରେ ରରେ ଆଉ ମେନ କୋର୍ସ ରେ ବି ତାଙ୍କ ପାଇଁ ଏମତି ଛତୁ ପନିର ରଖିଦବା ଯୋଉମାନେ
ଯୋଉମାନୋନ ବି ଧର ଖାଉନଥିବେ ନ ଭେଜ
ତ ତାଙ୍କ ପାଇଁ ଭେଜ ରେ କିଛି ଆଇଟମ କରିଦବା ଆଉ ଆମେ ଗୁପଚୁପ ଆଇସ୍କ୍ରିମ ଟା କିୁ କରିବା ଆଉ ଲାଷ୍ଟରେ ଟିକେ ଭୋଜି ସରିଲେ କେକ୍ ଫେକ୍ କାଟିକି ନାଚ ଗୀତ କରିକି ଆମେ ଆସିବା ଆଉ
ହଁ ହଁ ଯାହା କହିଲ ଠିକ କଥା ମୋର ମନେ ନଥିଲା ଏ ଠିକ କଥା ଆମେ ତ ସବୁ ବର୍ଷ ଯେତେବେଳେ ବି ଯାଉ ଆମେ ନେଇକି ଯାଉ ଆଉ ଆଜିକାଲି ତ କେକ୍ ଟା ଗୋଟେ କମନ ହେଇଗଲାଣି। ଚାର ବର୍ଷ କରିଥିଲୁ କେକ୍ ଫେକ୍ ସବୁ କାଟିଥିଲୁ ଆଉ ସ୍ପ୍ରେ ହେରିକା ଆଣିଥିଲୁ ମାନେ ମାନେ ନାଚ ଗୀତ ଟିକେ ନ କରିଥିଲେ ଆଜିକାଲି ତ ପିଲା ଟିକେ ମାନେ ଯଦି ନାଚ ଗୀତ ନହେବ ମାନେ ତାଙ୍କୁ ଭଲ ଲାଗିବନି ତାପରେ ଭୋଜି ବି ଏମାନେ ତ ରୋଷେଇ ତ ନିଜେ କରିବେନି ଣି ଟାଇମ ଟା ହେଲେ ଯୋଉ ବାଟରେ ହେଲେ ଗୋଟେ ସ୍ପେଣ୍ଡ କରିବେ ନା ନାଇଁ ତ ସେଇ ଡ୍ୟାନ୍ସ ପ୍ରୋଗ୍ରାମ ଟା ରଖିବା ବହୁତ ଭଲ ହବ ଆଉ ତାପରେ ଯୋଉ ଆମ ତ ସାଉଣ୍ଡ ଯିବ କିଛି ଅସୁବିଧା ନାହିଁ ତାପରେ ଆଉ ଗୋଟେ ପାଲ ଫାଲ ବି ନବା ମାନେ ବସା ବସି କରିବା ପାଇଁ ନହେଲେ ହଇରାଣ ହେଇଯିବ ଜଙ୍ଗଲ ଜାଗାଟା ନା ମାନେ ବସା ବୁସି ପାଇଁ ସୁବିଧା ନଥିବ ସେଇଟା ଗୋଟେ ନେବା ଆଉ ଆମର ତ ସ ପ୍ରାୟତଃ ପିଲାଙ୍କର ସ୍କୁଟି ଅଛି ସମସ୍ତେ ସେଇଥିରେ ଗୋଟେ ସ୍କୁଟି ଦୁଇ ଜଣ ତିନି ଜଣ ହେଇକି ଏମିତି ପଳେଇଲେ ଆଉ କିଛି ଅସୁବିଧା ହବନି ମୁଁ ଯାହା ଭାବୁଛି ତାପରେ ଆରାମସେ ବି ଆମେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଆସିବା ଏମିତି କରିବା ଆଉ ସେଇଠି ତ ଆମର ପାଖରେ ସବୁ ଛାଇ ଜାଗାର କିଛି ମାନେ କାଠ ଫାଠ ବି ଯଦି କିଛି ସଟ ହେଲା ସେଇଠି ଗଛ ଅଛି। ନା ଆମେ ଭାଙ୍ଗିକି ବି ଆଣିପାରିବା ତାପରେ ଆମର ଯୋଉ ଛୋଟ ଛୋଟ ଛୁଆ ଯିବେ ସେମାନଙ୍କୁ ବି ତାଙ୍କୁ ଆଣିକି ଘରେ ଛାଡିବା ସେଟା ବି ଗୋଟେ ଆମର ଗୋଟେ ଦାୟିତଵ ରହୁଛି କାରଣ ଆମେ ଯେହେତୁ ବଡ ତାଙ୍କୁ ଯେହେତୁ ଆମେ ନେଇଛେ ତାଙ୍କୁ ବି ଆଣିକି ମାନେ ଭଲସେ ଛାଡିବା ଆଉ ତାଙ୍କର। ଖାଇବା ପତ୍ର ବି ଆମେ ବୁଝିବା ଦାୟିତଵ ଟା ବି ଆମର ଯେହେତୁ ଆମେ କୋଡିଏ ପ୍ରତେକ ଜଣ କରିବା ତାହେଲେ ଏମତି ଏ ଆମର ସବୁ ଦାୟିତଵ ବି ରହୁଛି ଭୋଜିରେ ଆଉ ମୁଁ କଣ କହୁଥିଲି କହିଲା ମୁଁ ଟିକେ ଏବେ ନହେଲେ ରଖୁଛି ଆଉ ପରେ ନହେଲେ ତମକୁ ଭୋଜି ବିଷୟରେ କେତେବେଳେ କଲ୍ କରି ଉଠାଇବି ଆଉ
ହଉ ତାହେଲେ ମୁଁ ଆଜି ଗ୍ରୁପ ଟା ନ ହେଲେ କରିକି ଗ୍ରୁପ ରେ ସବୁ ସାଙ୍ଗ ମାନଙ୍କୁ ଜଣେଇଦେବି ଆଉ
ହଉ ହଉ